ହାଲୋ ହୁଁ।
ହଁ ହଁ କଣ କରୁଚ?
ଏଇ ଶୋଇଥିଲି ଆଉ।
ଓହୋ ଆଉ ଚାରଟା ହେଲାଣି ଉଠିବ କେତୋବେଳେ? ହାଲୋ।
ମିମଡି ଯାଇଜ।
ଭଏସ ଆସଚି ନା କ୍ଲିଅର୍? ଓହୋ ଏବେ ଶୋଇଲ। ହଁ ହଁ ଏବେ ଶୋଇଲ।
ହୁଁ।
ଓହୋ।
ଆଉ ତମେ ଖାଇ ସାଇଲଣି?
ହଁ ହଁ ମୁଁ ଖାଇକି ଉଠିଥିଲି ସେ ଦିଟା ପଚାଶ ଟିକେ ଶୋଇକି ଉଠିଲିଣି ଆଉ।
ଆଉ କଣ ଖାଇବା ହେଇଥିଲା ଆଜି? ଆଉ ମୁଁ ଆଜି ଭାତ। ହଁ କୁଅ କୁଅ।
ହଁ ତମେ କଉନା କୁହ।
ହଁ ମୁଁ ଆଜି ଭାତ, ଡାଲି, ଆଳୁବର୍ତ୍ତା ଖାଇଲି ଆଉ।
ଓହୋ।
ହୁଁ। ତମେ କଣ ଖାଇଲ?
ନା। ଆଜି ଖାଇଥିଲି ଅରୁଆ, ଡାଲମା, ଆଉ ପନିର୍ ଆଉ କୋବି, ଆଳୁ, ପୁଟଳ ଭଜା ଆଉ ଖଟା ଆଉ ପାଏସ। ଆଉ କ କଣ ଆଉ ଦୁଇ ତିନିଟା ଖାଇଥିଲି ମନେ ପକେଇ ଗୋଟେ ଗୋଟେ କହୁଚି। ଆଉ ଶାଗ ସବୁ ଯୋଉ କଣ କଇଲ ସେ ସବୁ କୋଶଳ ଶାଗ ରାଇତା ଯୋଉ ହୁଏ। ସେଟା ବି ହେଇଥିଲା। ଆଉ ପାମ୍ପୋଡ଼ ଆଉ କେକ୍ ଗୋଟେ ବର୍ଡେ ଥିଲା ତ ସେଇ ଘରେ ସେ ହର୍ବାଲ ଲାଇଫ୍ ରେ ଜଣେ ସାର୍ ଙ୍କର ଅଁ ସେ ଠି ଆଜି ଖରାବେଳ ଖାଇବାଟା ଥିଲା ଆଉ।
ହଁ ହଁ ବଢ଼ିଆ ଆଉ ଭଲ ଖାଇବା।
ହଁ ମୁଁ ଏତେ ଖାଇ ଦେଇଛି ମାନେ ଖାଇ ଦେଇଛି ମାନେ କଣ କହିଲ ସବୁ ପ୍ରକାର ର ଟିକେ ଟିକେ ଖାଇ ଦେଇଛି ମୋ ପେ ଟ ଏତେ ଫୁଲ ହେଇଯାଇଛି ମୁଁ ତୋଇକି ଉଠିଲା ପରେ ବି ମୋତେ ଲାଗୁଛି ପେଟଟା ପୁରା ଫୁଲ ହେଇକି ହିଁ ଅଛି।
ଗ୍ୟାସ ହେଇଯାଇଥିବ। ଅଧିକ ପାଣି ଫାଣି ପିଆ ପିଇ କରିବ ନହେଲେ ଗ୍ୟାସ୍
ହଁ ହଁ ହଁ ସେଇପା ଟିକେ ଏବେ ମୋର ଟିକେ କାମ ରହିଯାଇଛି ତ ମୁଁ ତାପରେ ଟିକେ ଫ୍ରି ହେଲାବେଳୁ କୁ ହେଇଯିବ ସେଇ ସନ୍ଧ୍ୟା ଛଅଟା ତିରିଶ ବେଳକୁ ଟିକେ ଫ୍ରି ହେବି ଯାଇକି।
ହଁ।
ରଜ ଟାଇମ୍ ଟି
ହୁଁ। ହାଲୋ।
ହଁ ଦେହ ପାହା ଠିକ୍ ଅଛି ନା?
ହଁ ହଁ ଠିକ ଠାକ ଅଛି ଖରା ଦିନ ଟି କେବେ ଶୋଇକି ୱିକ ଲାଗୁଛି ଆଉ ହୁଁ ଖରା ଦିନ ବେଶୀ କାମ କଲେ। ୱିକ ଲାଗିିବ।
ହଁ ସେମିତି ପାଣି ଟିକେ ସଫିସିଣ୍ଟ ପିଅ ଓ ଆର୍ ଏସ
ହୁଁ। ଆଉ ଆଜି କୁଆଡ଼େ ଯାଇଥିଲ ବୁଲାବୁଲି କରିବା ପାଇଁ?
ନା ଯାଇନି ମୋ ମାମୁଁ ପୁଅ ଟିକେ ଆସିଥିଲା ଯେ ତେ କହୁଥିଲ ଟିକେ ଏଇଠି ମାଉସୀଙ୍କ ଘର ସବୁ ସେ ଯିବ ବୋଲି ମତେ କହୁଥିଲା ଟିକେ ଚାଲ ବୋଲି। କହିଲି ତୁ ଯା ଆସିବୁ ସନ୍ଧ୍ୟାରେ ଯଦି ଟିକେ ରହିବୁ ଯିବା ଏ ଟିକେ ପାଖକୁ କଣ ଟିକେ ଦେ ଖିକି ଯେତେ ବୁଲିକି। କଣ ଟିକେ ଖାଇବା କି କଣ କିଣାକିଣି କରିବା କହିଲା ହଉ ଠିକ୍ ଅଛି ତାର ଯାଇଛି ଫେରେ ଆସିବ ଆଉ। ଆସିଥିବ ଯଦି ସନ୍ଧ୍ୟା ବେଳକୁ ତାହେଲେ ଦେଖିକି ଏଇ ପାଖକୁ ଟିକେ ମାର୍କେଟ୍ ଯାଇକି ଟିକେ ବୁଲିକି ଆସିବୁ ଆଉ।
ହୁଁ ହୁଁ ସେୟା କର
ହଁ ଭାଇ ବୋଲି ତ ସେ ସାନଟା ପ୍ଲସ ଟୁ ଜମା ପଢ଼ୁଛି।
ହୁଁ ହୋଉ ଆଉ ତୁମେ?
ହଁ ମୁଁ ଯାଇଥିଲି ଆଜି ମାର୍କେଟରେ ଡ୍ରେସ୍ ନେଇକି ଆସିଲି ରଜ ପାଇଁ।
ଓହୋ ତାହେଲେ ଆଜି ଆଣିଲା ରଜର ଡ୍ରେସ ନା?
ହଁ ହଁ ରଜ ପାଇଁ ମୁଁ ଆଣିଲି। ଏଇ କୁର୍ତ୍ତା ଆଣିଛି ତିନିଟା କୁର୍ତ୍ତା ନେଇ ଆଇଛି ତିନିଟା ରଜରେ। ପିନ୍ଧିବି ତାକୁ ହୁଁ।
ଓହୋ ହୋ।
ବହୁତ କଷ୍ଟରେ ତାକୁ ଚୁଜ କରିକି ଆଣିଛି। ମାନେ ଏତେ ଗୁଡ଼ା ସବୁ ଡ୍ରେସ ଦେଖିଲା ମାନେ ମୁଁ
ଗ
କନଫ୍ୟୁଜ ହେଇଯିବି କୋଉଟା କୋଉଟା ନେବି। ବହୁ କଷ୍ଟରେ ମୁଁ ବାଛିକି ଆଣିଛି।
ହ ହଁ ନା ନା ରଜ ଟାଇମ ପାଖେଇ ଆସିଲାଣି ନା ତମେ ଗଲ ଯେଉଁ ଟାଇମରେ ସେ ଟାଇମରେ ଦେଖିକି ତାକୁ ବାଛିକି ଆଣିବା ଟିକେ କଷ୍ଟ ମୁଁ ସେଥିପାଇଁ ରଜ ଟାଇମ୍ ବେଳୁ
ଥିଲା ଭିଡ ରୁ ପସନ୍ଦର ଜିନିଷ ଆଣିବା ବହୁତ କଷ୍ଟ।
ହଁ ସେଇପ ଏତେ ଭିଡ ଭିତରୁ ନିଜ ପାଇଁ ଖ
ଆପଣ ଯୋଉ ଖରା ଗରମ ତ ଆପଣଙ୍କୁ ସବୁ ଭିତରେ ଯିବା ପାଇଁ ବହୁତ କଷ୍ଟ।
ମୋର ଏବେ ଗୋଟେ କଣ ଅଭ୍ୟାସ ହେଇଗଲାଣି ମୁଁ ଆଉ ଖରା ହେଲେ ମୁଁ ଜମା ବାହାରକୁ କୁଆଡେ ଯାଇ ନି ମାନେ ଏମିତି ନଥିଲା କଣ ପାଇଁ ଏମିତି ହେଇଗଲାଣି କେଜାଣି ମୁଁ ବି ନିଜେ ଜାଣିପାରୁନି ମାନେ କଣ କହିଲ ଯେତେବେଳେ ଆମେ ଗୋଟେ କମ୍ ନା ଆଲର୍ଜି ବି ନୁହେଁ ମୋତେ ଆଉ ଖରା ବାହାରିବା ପାଇଁ ଖରା ଗୋଟେ ଆଉ ଭିଡ ଗୋଟେ ଜମା ଇଚ୍ଛା ହଉନି।
ହୁଁ ସୋ ସମସ୍ତ ପସନ୍ଦ କରନ୍ତିନି କେହି ଭିଡ ଆଉ ଖରାରେ ଗଲେ ମାନେ ଭଲ ଲାଗେନି।
ନା ନା ମୋର ଦୁଇ ତିନି ବର୍ଷ ପୂର୍ବରୁ ମୁଁ ଆରାମସେ ଯାଉଥିଲି ଯେ ଯେତେ ଖରା ଯେତେ ଗରମ ଯାହାବି ହଉ ମୋତେ କିଛି ଲାଗୁନଥିଲା ମୁଁ ଆରାମସେ କମ୍ଫର୍ଟେବୁଲ୍ ଥିଲି। କିଛି ମୋତେ ଫିଲ୍ ହୁଏନି। ମୁଁ ବୁଲି ଆସୁଥିଲି କିଛି ବି ହୋଉନଥିଲା କିନ୍ତୁ ଏବେ ଗୋଟେ କଣ ହେଲାଣି ମୋ ବେଳେ ବେଳେ ଭାବେ କୁଆଡେ ଗୋଟେ ବାହାରକୁ ଯିବା ପାଇଁ ମାନେ କହିବେ ଭିଡ ଥିବ ଗରମ ହେଉଥିବ ଭଲ ଲାଗିବନି ମୁଁ ସେଇଟା ଫାଷ୍ଟ ମୋ ମାଇଣ୍ଡକୁ ଆସୁଛି।
ହଁ।
ହଁ। ଯେଁ ମଣିଷ ଗୋଟେ ସତରେ ମୁଁ ଗୋଟେ ଜିନିଷ ନା ମୁଁ ଡ୍ରେସ୍ ଆଣିନି ମୋର ଡ୍ରେସ ଥିଲା ଯୋଉଡା ମୋର ଗୋଟେ ବି ୱାନ୍ ଇୟର୍ ହେଲା ଦିଟା ନୂଆ ଡ୍ରେସ୍ ଥୁଆ ହେଇଛି। ହ୍ୟାଲୋ।
ହଁ ହଁ।
ହ୍ୟାଲୋ ମୁଁ କହିଲି ହ୍ୟା ହ୍ୟାଲୋ ଶୁଭୁଛି ମୋ ଭଏସ୍ ତମ ଭଏସ୍ ଟିକିଏ କଣ କହିଲେ ମଝିରେ ମଝିରେ ମାନେ ଅପ୍ଡାଉନ୍ ହୋଉଛି ହଁ ମୁଁ କହିଲି ନା ମୋର ଦୁଇଟା ଡ୍ରେସ୍ ଅଛି।
ହୁଁ।
ହଁ। ଦିଇଟା ଡ୍ରେସ୍ ଅଛି ଆଉ ଗୋଟେ ଶାଢ଼ୀଟିଏ ଅଛି ମାନେ ଏବେ ଆସିଛି ଆଠ ଦିନ ହେଲା। ସେଉଗୁଡ଼ା ପିନ୍ଧିଦେବି। ଦିଟା ଡ୍ରେସ୍ ଗୋଟେ ଶାଢ଼ୀ ପିନ୍ଧଦେବି ତାପରେ ରଜ ସରିଲା ପରେ ମୁଁ କିଣିବି ରଜ ସରିବାର ମାସେ ପରେ
ହଁଁ ଭଲ।
ମୋର ଗୋଟେ ଅଭ୍ୟାସ ହେଇଯାଇଛି ପା ଏବେ ମୁଁ ଆଉ ମାନେ କଣ କହିଲ ଏବେ ଯାଇଥିଲି ଚାରି ଦିନ ପୂର୍ବରୁ ଏତେ ଭିଡରେ ମତେ କିଛି ଦେଖିବାକୁ ମତେ କିଛି ଦେଖା ହେଲାନି ତାପରେ ଏବେ ଗୋଟେ ହେଇଯାଇଛି ସୋରୁମ୍ ଭିତ ତାରେ ମୁଁ ଗଲାବେଳକୁ ଯଦି ଫାଙ୍କାଥିବ ମୋତେ ଟିକେ ଭଲ ଲାଗିବ ଜିନିଷ ଦେଖିକି ବାଛି କଉଟା ଆଣିବା ପାଇଁ। ଭିଡ଼ରେ ଗୋଟେ ଗୋଟେ ଲାଇନରେ ଦଶ ଜଣ ଲୋକ ଦେଖିଲା ବେଳକୁ ଗରମ ହଉଛି ମାନେ ଏସି ଚଲଉନାହାନ୍ତି ମୋତେ ଆଉ ଇଚ୍ଛା ହୋ ଉନି ଯିବାକୁ।
ହୁଁ ହୁଁ ହଏମିତି ତ ହଉଚି। ଅଛି ତାର ଯାହା କିଣା କିିଣି କରିବ ତାପରେ ପୁଣି ବିଲଙ୍ଗ ପାଇଁ ଯୋଉ ଲାଇନ ଠିଆ ହେବା! ହେ ଯୋଉଟା,
ହଁ ସେଟା ତ ଟିକେ ରହିବ ସେ ବିଲ୍ଡିଂ ପାଖରେ ଆହୁରି ଲେଟ। ହ୍ୟାଲୋ
ହୁଁ ହଁ ଶୁଭୁଛି ହ୍ୟାଲୋ,
ହଉ ରଜରେ ତମେ ହଁ ରଜରେ ତମେ ଶାଢୀ ଆଣିନ ତମ ପାଇଁ?
ନାଇଁ ଶାଢ଼ୀ ମତେ ତ କମ୍ଫର୍ଟେବୁଲ ଲାଗେନି? ଡ୍ରେସରେ ମତେ କମ୍ଫର୍ଟେବଲ ଡ୍ରେସ ସେଥିପାଇଁ ନେଇଲି ଆଉ।
ଓହୋ
ହୁଁ!
ହଁ ରଜରେ ତବହୁତ ଖୁସି ଶାଢ଼ୀ ଫାଡି ସବୁ ପ୍ରାୟତଃ ପିନ୍ଧନ୍ତି। ଏଇ ଯଉ ଗରମ ହଉଛି ଗରମ ହେଲେ ଶାଢ଼ୀ କିଏ ମୁଁ କିଏ ଆଉ କିଏ କାହାର ନୁହନ୍ତି।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତୁମର?
ହୁଁ ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ଖାଇ ପିଇକି ଶୋଇଛନ୍ତି ସମସ୍ତେ।
ଓହୋ ଏବେ ସମସ୍ତେ ଶୋଇଛନ୍ତି।
ହୁଁ।
ନା ଆକ୍ଚୁଆଲି କଣ କହିଲ ଖରାବେଳେ ନ ଶୋଇବାଟା ବି ବହୁତ ଭଲ ଯେ ମାନେ ନର୍ମାଲି କଣ କହିଲ? ଖାଲି ଗଡ ତଡ ହବ ଅଧ ଘଣ୍ଟେ ଠିକ୍ ଆମେ ଯଉଁ ଶୋଇ ପଡୁଛନ୍ତି ଆମର, ଆକ୍ଚୁଆଲି ଫ୍ୟା୍ଟା ବଢୁଛି।
ହଁ ତାପରେ ବି ଆମର ମାନେ ଶୋଇଯିବ ଘଣ୍ଟେ ଠିକ୍ ଅଛି, ତାପରେ ଅଧିକ ଶୋଇ ପାଇ ଲ। ରାତିରେ ଆଉ ନିଦ ହବନି ମୋର ଏଇଟା ହଉଛି ପ୍ରୋବ୍ଲେମ, ଯଦି ବି ଖରାବେେଳେ ସୋଇ ପଡି ତେବେ ବି ରାତିରେ ନେଦ ହବନି।
ଶୋଇପଡ଼ିଛନ୍ତି ନା!
ବହୁତ ମାନେ ମୋବାଇଲ୍ ଟିପା ଟିପି କରିକି, କରିକି ସୋଇଲା ବେଳକୁ ବାରଟା ହେଇଯାଏ।
ଶୋଇଲା ବେଳକୁ ବାରଟା। ବାରଟାରେ ଶୋଇବାର କିଛି ନାହିଁ ରାତିରେ ନିଦ ହବନି ଲେଟ ରେ ଶୋଇଲେ ଚଳିବ।। କିନ୍ତୁ ମର୍ନିଙ୍ଗ ଆଉ ଉଠି ହବନି ବା।
ହଁ ସେଟା ତ ବହୁତ କଷ୍ଟ। ସକାଳୁ ଉଠି ହବନି ଟୋଟାଲ ଆଖି ଫିଟୁ ନଥିବ।
ସେତେବେଳେ ଆମେ ଭାବନ୍ତି କାଲି ରାତିରେ କାହିଁ ଜଲଦି ଶୋଇଲିନି।
ହୁଁଉଁ।
ମା ମାନଙ୍କ ଡାକ ତାଠୁ ଡାକ ଅଛି ନା!
କିଏ ଗୋଟେ ତ ଆଲାରାମ ଦେବେ ଆଉ।
ସେଇ ହେଇଥିବ ସକାଳ ଛଅଟା। ହ୍ୟାଲୋ ହଁ। ଛଅଟା ଟା ତା ଆଟା କରିଦେବେ।
ହୁଁ।
ଆଉ ତୁ ଉଠିବୁ ଉଠିବୁ ବୋଲି ତ ମୁଣ୍ଡ କାମ କରିବୁନି ତୁ ଭାବିବୁ ସତରେ ଆଠଟା ହେଇଛି।
ଅଁ
ହଁ।
ମତେ ଯଦି ଶୀଘ୍ର ମୋ ବୋଉ ଡାକିଦବ ମୁଁ ଉଠିକି ମୋର କାନ୍ଦିବି କାଇଁ ଏତେ ଶୀଘ୍ର ଡାକିଲୁ ମତେ। ହୁଁ ଆଉ ଟିକେ ମୁଁ ଶୋଇଥାନ୍ତିି। ଏତେ ଲେଟ୍ ହେଲାଣି ଆଉ କୋଉ ପିଲା କୋଉଠି ଶୋଇଚି ଦେଖିବୁ ଜାଆନି ତୋରି ଭଳିଆ। ସମତେ ଉଠିକି କୋଉଠି କିଏ କାରେ କାମକୁ ଗଲେଣି। କିଏ କଣ କଲେଣି ତୁ ଏଠି ଦିନ ଦିପଅର ହେଲାଣି ଶୋଇକି ରହିଛୁ।
ହୁଁ ତମେ କେତେବେଳେ ଉଠ କି?
ହେମିତି ଲେଟରେ ଶୋଇଲେ ହେଇଯାଏ ସାତଟା ଆଠଟା ହେଇଯାଏ।
ଓହୋ।
ନଲେ ଏମିତି ଛଅଟାରେ ଉଠେ ଆଉ।
ଉଠୁଚ ତ ଠିକ୍ ଟାଇମ୍ ରେ ଆଉ।
ଖରା ଦିନ ନା ଦିନ ଭଳିଆ ଦେଖା ଆଉଚି। ଶୀତ ଦିନେ ଦିନେ ଦିନେ ପାଁସଟା ବେଳେ ଛଅଟା ବେଳେ ଅନ୍ଧାର ଥିବ। ଖରାଦିନ ନା ସେଟା ପାଇ ଯାଉଚି ଛୋଟ ରାତି ଶୀତ ଦିନ ହୋଉଚି ବଡ଼ ରାତି। ସେଥିପାଇଁ ଶୀଘ୍ର ରାତି ପାଏନି।
ହଁ।
କିନ୍ତୁ ଖରା ଦିନେ ତ ରାତି ଛୋଟ ହେଲେ କଣ ହେଲା
ହୁଁ
ହଁ।
ହୋଉ ହୋଉ ଯାଅ ରେଷ୍ଟ କର ପରେ କଥା ହବା।